ହଁ ଜୟ ଜଗନ୍ନାଥ ଆଜ୍ଞା ଭାଇ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ବାମୀ। ଜୟ ସୀତାରାମ।
ଅଛନ୍ତି କି?
ଏଇଠି ବସିଛି ଆମ ଠାକୁରଙ୍କ ଶନି ଠାକୁରଙ୍କ ପାଖରେ।
ଓ ଆଚ୍ଛା ବହୁତ ଶନି ଠାକୁର ତ
ହୁଁ ଛୋଟ ଛୋଟ ଭାଇ ଦି ଜଣ ଖେଳୁଛନ୍ତି ଗେମ୍ ତାଙ୍କ ପାଖରେ ବସି ଅଛି।
ଆଚ୍ଛା।
ଆଉ ତିନୋଟି ଆମର କୁକୁର ମନ ଦୁଃଖରେ ଶୋଇଛନ୍ତି। ଶୋଇଛନ୍ତି, ଯେହେତୁ ତାଙ୍କୁ କିଛି ଖାଇବା ଦିଆ ହେଇନି। ହ୍ୟାଲୋ।
ହଁ କୁହନ୍ତୁ।
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଚିଙ୍ଗୁଡି ଭାତ ଆଉ ଅ
ଭାତ ଆଉ ଚିଙ୍ଗୁଡ଼ି ଭଜା ଆଉ।
ହୁଁ ହଁ। ଆଉ ଆପଣ ପୁରୀ ଶ୍ରୀ ଜଗନ୍ନାଥଙ୍କ ବିଷୟରେ କିଛି ଜାଣିଛନ୍ତି କି?
ପୁରୀ ଜଗନ୍ନାଥ ମନ୍ଦିର ହଉଛି ଚାରିଟା ଦ୍ଵାର ତାଙ୍କର।
ଆଜ୍ଞା।
ଆଉ ସେ ଚାରିଟା ଦ୍ୱାର ସିଂହଦ୍ୱାର ଅଶ୍ଵଦ୍ୱାର ଆଉ ଗୋଟେ ଦ୍ୱାର ମୋର ମନେ ନାହିଁ ତମେ ଜାଣିଛ କି? ଗୋଟେ ଦ୍ୱାର
ଆଜ୍ଞା ଆଜ୍ଞା।
ଆଉ ଗୋଟେ ଦ୍ୱାର ତମେ ଜାଣିଛ କି?
ସିଂହଦ୍ୱାର ତାପରେ ସିଂହଦ୍ୱାର ଅର୍ଥଦ୍ୱାର ପଦ୍ମଦ୍ୱାର ନା କଣ ଆଉ ଗୋଟେ ଦ୍ୱାର ମୁଁ ଜାଣିନି। ହୁଁ ହୁଁ। ଆଉ ଶ୍ରୀ ଜଗନ୍ନାଥ ମନ୍ଦିରରେ ବଡ ଦେଉଳରେ ଶ୍ରୀମନ୍ଦିର ଆମର ମଧ୍ୟମିକ ଜଣେ ଓଡିଶାର ସହରରେ ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ କଣ ବଳଭଦ୍ର
ହଉ ଦେବି ସୁ
ସୁ ସୁଭଦ୍ରା ଓ ଅ ସୁଦର୍ଶନ ପୂଜାରୀ ହେଉଥିଲେ। ଆଜ୍ଞା ପୁରାତନ ଦେଉଳ ଓଡିଶାର ସଂସ୍କୃତି ଏକ ଜୀବନ ଶୈଳୀ ଦେଉଳ ଉପରେ ଏଇ ମନ୍ଦିରରେ ସବିଶେଷ ସ୍ଥାନ ରହିଛି। କଳିଙ୍ଗ ସ୍ଥାପତ୍ୟ। କଳାରେ ନିର୍ମିତ ଏକ ଏଇ ଦେଉଳ ବିଶେଷ ପୂର୍ବ ଦକ୍ଷ ଦକ୍ଷିଣ ଅଗ୍ନିକୋଣରେ ଭାରତ ଅଗ୍ନିକୋଣରେ ଓଡିଶ ଅବସ୍ଥା ପୁରୀ, ଆଜ୍ଞା। ଆଜ୍ଞା ତମେ କଣ ଭାଇ କରୁଛ କି? ଆମେ ଏଠି ବସିଛୁ।
ଆଚ୍ଛା। ଆଉ ଜଗନ୍ନାଥ ମନ୍ଦିର ବିଷୟରେ କଣ ଜାଣିଛ?
ଜଗ ଜଗନ୍ନାଥ ମନ୍ଦିରରେ ବହୁତ ଲାଗିଲା ଆଉ ଆମର ମା ଘଟଗାଁ ତାରିଣୀ ବିଷୟରେ କଣ ଜାଣିଛନ୍ତି।
ମା ଘଟଗାଁ ତାରିଣୀ କେଉଁଝରରେ ଅବସ୍ଥିତ। କେନ୍ଦଁଝର ଜିଲ୍ଲାରେ ଅବସ୍ଥିତ।
ହୁଁ।
ତମେ କଣ ଯୋଉ ତାରିଣୀ ବିଷୟରେ କିଛି ଜାଣିଛ କି ଘଟ ତାରିଣୀ ବିଷୟରେ।
ହୁଁ। ଘଟଗାଁ ତାରିଣୀ ବିଷୟରେ ମୁଁ ତ ବିଶେଷ କିଛି ଜାଣିନି ଆପଣ ଜଣେଇଲେ ଭଲ ହଅନ୍ତା। ଜାଣିଲା ପୂର୍ବ ମାନେ ଯିବା ପୂର୍ବ ଆଗରୁ ଆମେ ଜାଣିଲେ ଠାକୁରଙ୍କ ବିଷୟରେ ଟିକେ ଭଲ ଲାଗନ୍ତା। ଯେହେତୁ ଯିବାକୁ ଆମର ବହୁତ ଇଚ୍ଛୁକ ଅଛି।
ଶ୍ରୀ ଜଗନ୍ନାଥ ମନ୍ଦିର ତମେ କେ ପୁରୀ ଯାଇଛ।
ମୁବି ବହୁତ ଥର ଯାଇଛି।
ଆଚ୍ଛା। ଆ ଜଗନ୍ନାଥ। ଙ୍କର ମୁଖ୍ୟ ବତିଶ ବେଶ ମଧ୍ୟରୁ କେତ ପ୍ରତ୍ୟେକ ବେଶ ବର୍ଷକ ଏକାଧିକ ବାର ସ୍ଥାପନ ହୋଇଥାଏ। ସୁନାବେେଶ ପାଞ୍ଚ ଥର ଓ ଶ୍ରଧା ବେଶ ତିନି ଥର। ଝୁଲଣା ସନ୍ଧ୍ୟା ବେଶ ସାତ ଥର ସାତ ଦିନ ଓ ଚନ୍ଦନ ଲାଗି ବେଶ ଅ ବୟାଳିଶ ଦିନ।
ଦିନ ଆଜ୍ଞା। ଆଉ ରାଧ ରାମ ଦାମୋଦର ବେଶ ଏକ ମାସ। ଏବଂ ତିନୋଟି ବେଶ ପ୍ରତ୍ୟେଖ ସ୍ପନ ହୋଇଥାଏ ଆଜ୍ଞା। ଜଗନ୍ନାଥ ଏକ ସଂସ୍କୃତିକ ଲକ୍ଷ୍ୟରେ ଥିବା ଜଗନ୍ନାଥ ବିଭିନ୍ନ ପ୍ରକାର ବେଶ ହେଇଥିଲେ। ଆଜ୍ଞା। ତ ତମେ କଣ ଜାଣିଛନ୍ତି ଜଗନ୍ନାଥ ମନ୍ଦିର ବିଷୟରେ। ମୁଁ ବିଶେଷ କିଛି ଜାଣିନି ମୁଁ ଜାଣିଛି ଆମର ପଶୁ ପକ୍ଷୀଙ୍କ ବିଷୟରେ। ଆମର ଗାଁ ର ଆମେ ମନ୍ଦିର ଯୋଉ ବସି ଅଛୁ ତାର ସାମ୍ନାରେ। ତିନୋଟି କୁକୁର ଶୋଇ ଅଛନ୍ତି ଯେହେତୁ। କିୁ ତାଙ୍କୁ କିଛି ଖାଇବା ନ ମିଳିବାରୁ ଦୁଃଖିତ ହେଇ ସିଏ ପଡି ଅଛନ୍ତି।
ଆଛା।
ଆଛା ଭାଇ ତମେ ଯାହା ଖାଉଥିଲ ସେ ଗୋ ଟିକେ ଦେଇଦେଲନି। କା ଖାଉଛୁ ସେ ତ ଖାଇବେନି ସେ ବିସ୍କୁଟ ଖାଇବାାର ଇଚ୍ଛୁକ ଅଛନ୍ତି ତାଙ୍କୁ ଆମେ ସ୍କୁଟ ଦବାକୁ ଅଛୁ ସେଥିଲାଗି ଆମ ପାଖ ପାଖରେ ଦୋକାନ ଯିବାକୁ ଗାଡି ନାହିଁ ଆଉ ଆପଣ ଆପଣ କଣ କରୁଛନ୍ତି ଏବେ ପା ପଢାପଢି ନା କଣ।
ନା ନା ମୁଁ ଏବେ ପଢାପଢି କରହୁନି ମାନେ ଜଷ୍ଟ ଏ ଗୋବର ଖତ ର ଗୋବର। ଖତ ଉଠାଉଥିଲି ଟ୍ରାକ୍ଟରକୁ ସେଥିପାଇଁ ଟିକେ ରେଷ୍ଟ ନେଇକିନା ଆସିଛି ତମେ କଲ୍ କଲ।
ହ ଆପଣଙ୍କଣ ଗୋବାର ଶଗଡ଼।
ଆଜ୍ଞା ମୁଁ ଗୋବର।
ଆଜ୍ଞା ମୁଗବର ଚାଷ କରେ।
ସାଲା ଦବୁନିତ ଯିଵିକେମିତି।
ଗୋବର କଣ କେମିତି ପୃଷ୍ରେ କେମିତି କଣ ଉଦ୍ଭାବନ କରାଯାଏ କଣ କେମିତି ପତା କରା। ଆଛା। ଆଉ କଣ କହୁଛନ୍ତି ଆପଣ।
ହ
ଆଜ୍ଞା କହନ୍ତୁ। କଣ ଜୟ ଜଗନ୍ନାଥ ଭାଇ ଭାଇ ଜୟ ଜଗନ୍ନାଥ ସୀତାରାମ। ଭାଇ ଜୟ ଜଗନ୍ନାଥ ଚର। ହାଲୋ ଆପଣ ଭାଇ କୁହନ୍ତୁ ଆଉ ଆପଣ ଆଜି କଣ ଖାଇଥିଲେ?
ମୁଁ ଏଇ ଖାଇଥିଲି ମୁଁ ଚକୁଳି ପିଠା ଖାଇ
ଆଉ ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
କଣ?
କଣ କହିଲି ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ଖାଇଆକୁ
ଖାଇବାକୁ ଭାତ ଆଉ ଅଣ୍ଡା ସିଯା। ଉଁ କାକୁଡି ଭଜା ହୁଁ। ତ ଖାଇବାକୁ ଭଲ ଲାଗେ ହୁଁ। ମୋତେ ଭାଇ ଭଲ ଖାଇବାକୁ ଭଲ ଲାଗେ ମଣିଷଙ୍କ ଦିମାଗ। ହଁ କି ହଁ ମଣିଷ ଦିମାଗ ଟା ସମସ୍ତଙ୍କ ପାଖରେ ନଥା ଆଜି ମୁଁ ସକାଳୁ ଖାଇକି ଆସିଥିଲିଉ ବାଉଁଶ ଜୋଳ ବାଉଁଶ ଜୋଳ ତ ନୁହଁ ଏଇ କଣ କଣନ୍ତି ମାଉଁସ ଜୋଳ। ହଁ ମାଉସ ଝୋଳ ଆଜ୍ଞା ମାଉସ ଝୋଳ ନା ଝୋଳ ଝୁଳ
ସେ
ହଁ ବୋଲୁନା କୁଛ ସୁବା ଦାଡି ଆପକା ଅଲସା ଗୁହ କ୍ୟା ଇ ହଁ ଆପଣ କଣ ଆପଣ କଣ ଭବିଷ୍ୟତରେ କଣ କରିବାକୁ ଚାହୁଁଛନ୍ତି ଭବିଷ୍ୟତରେ ମୁଁ ଖଥା ବତାରେ କିଛି କରିବି। ତମେ କଣ କରୁଛ ମୁଁ ଇଷ୍ଟାଗ୍ରାମ ମୋବାଇଲରେ ଚଲଉଚି ଦେଖୁଚି କେ ମୁ ମ ଆମ ଘର ପାଇଁ କେଉଁ ଝିଅଟି ନାରୀଟି ବୋହୂ ହେଇ ଆସିପାରିବ? ଓହୋ।
ତମର ବୋହୂ ଆସିବନି।
କଣ କିହିଲେ ଆଜ୍ଞା ତମର ବୋହୁ ଆସିବନି। ଆଉ ଆପଣ କୋଉଠି ଚାକିରି କରିଛନ୍ତି ଏବେ ନା କିଛି ଚାକିରି ବାକିରି ଆମ ଘର ପାଖରେ ଏକ କଳକାରଖାନା ଅଛି ତିରିଶ କିଲୋମିଟର ଦୂରରେ ସେଠି ମୁଁ ଥିଲି କାମ କରୁଥିଲେ। ଏଠି ଧରମା ପୋଷେଇଲେନି ବୋଲି ମୁଁ ଆସିଲି ହାରି। ଏଠି ମୁଁ ଆସିକିନା ଖତଦା ଉଠଉଛି ଉଁ ହୁଁ। କୁକୁଡ଼ା ଚାଷ କରୁଛି ଆଉ ଆପଣଙ୍କୁ ଭାଇ ଭଲ ଭଲ କପଡ଼ା ଦରକାର କି ମାନେ ଡ୍ରେସ୍, ପ୍ୟାଣ୍ଟ ଆଉ ଯୋଉ କହନ୍ତି ଅଣ୍ଡରୱା କଣ ଦରକାର? ହଁ ମୁଁ ଏବେ ତ ଗାଁରେ ବସିଚି ମୁଁ ଏବେ ଯାଇନି ଡ୍ୟୁଟି। ଗଲେ ସୁରାଟ ଆମର ତ ସବୁ ସୁରାଟ ଆଉ। ତମ ସୁରଟରେ ତ ବୋହୁତ କମ୍ ପଇଷାରେ ମିଳୁଥିବ। ଆଜ୍ଞା‌।
ବୋହୁତ କମ୍ ପଇଷାରେ ମିଳୁଥିବ।
ବୋହୁତ କମ୍ ପଇଷାରେ ମିଳୁଥିବ ପ୍ୟାଣ୍ଟ, ସାର୍ଟ ହଁ ଆମର ସବୁ ସୁରଟରେ କମ୍ ପ‌ଇଷାରେ ମିଳୁଚି
କେତେ ଟଙ୍କାରେ ଚପଲ, ଛତା, ଜୋତା ଏଇରା କମ୍ ପଇଷାରେ ମିଳଥିବ ନା? ମୁଁ କହିଲି ଚ
କମ୍ ପଇଷାରେ ମିଳୁଥିବ ନା ଆଜ୍ଞା ଆଚ୍ଛା ଏତେ ଲୋ କମ୍ ପଇଷା। ମାଗଣା ମାଗଣା ତ କରିଦେବେ ଆଣିବଭାରି ସବୁ ଆଉ। ଆଜ୍ଞା ଆମର ସବୁଠୁ ସୁରାଟ ଆଉ ଆମର ସବୁ ସୁରାଟ।
ଆଉ କଣ ଭାଇ କୁହନ୍ତୁ?
ଆଉ କଣ ଭାଇ ଆପଣଙ୍କ ସହିତ କଥା ହେଇକି ବୋହୁତୁ ଖୁସି ଲାଗିଲା। ଆପଣ ଜୀବନ ଯାପନ ଖୁସିରେ କରନ୍ତୁ ମୁଁ ପ୍ରାର୍ଥନା କରୁଚି ଫଳ ଭଗବାନଙ୍କୁ ଯେ ଆପଣଙ୍କୁ ତିନୋଟି ଚାରୋଟି
ଆଚ୍ଛା ହୋଉ ଧନ୍ୟବାଦ ରହୁଚି ଏବେ।